ହ୍ୟାଲୋ ଆଜ୍ଞା ପ୍ରଣାମ। ଶୁଭ ସଂନ୍ଧ୍ୟା ‌।
କଣ କରୁଛନ୍ତି?
ଏଇ ବସିଥିଲି। ଆପଣ?
ଏଇ ବସିଛି ଆଉ।
ଆଉ ଖାଇଥିଲେ କଣ?
ଏଇ ଖରା ବେଳେ ହେଇଥିଲା ଦେଶୀ ଖାଦ୍ୟ
ଆଜ୍ଞା।
ଆଜି ତ ଗୁରୁବାର ଥିଲା ତ
ଆଜ୍ଞା।
ଏଇ ଭାତ, ଡାଲମା, ଭଜା,
ଆଜ୍ଞା ଗୁରୁବାରରେ ଆମିଷ ଖାଆନ୍ତି?
ନା ନା।
ଆଚ୍ଛା ଭଲ।
ଆଉ ଆପଣଙ୍କର କଣ ଖାଦ୍ୟ ଗ୍ରହଣ କରୁଛନ୍ତି?
ଆମେ ବି ସେଇ ଦେଶୀ ଖାଦ୍ୟ ଭାତ, ଡାଲି, ଆଉ ଆଳୁ ଭର୍ତ୍ତା, ଆମ୍ବ, ଏଇସବୁ ବଢିଚୁରା
ହଁ ପୁରା ଦେଶୀ ଖାଦ୍ୟ ଆଉ।
ପୁରା ଦେଶୀ। ଆଉ ଆପଣଙ୍କର ପାଗ କେମିତି ଅଛି?
ଆଜି ତ ବର୍ଷା ଜୋର ହଉଥିଲା। ଆଉ ଆପଣଙ୍କ ଆଡେ ବର୍ଷା ହଉଛି?
ଆମର ବି ବର୍ଷା ହୋଉଛି ବର୍ଷା ଦ ସକାଳୁ ଟିକେ ଭଲ ଥିଲା ପାଗ ପୁଣି ବର୍ଷା
ହଁ ଏବେ ତ ଚାଲିବ ଆଉ ବର୍ଷା ଋତୁ ଆସିଗଲାଣି ଆଉ
ଆଜ୍ଞା।
ଆଉ ରଥଯାତ୍ରା ବୁଲିବାକୁ ଯାଉଛନ୍ତି କୁଆଡେ ନା ନାଇଁ?
ଯାଇନୁ ତ କୁଆଡେ ଯିବାରେ ଅଛି ପୁରୀ। ଯାଇନୁ ଯିବୁ ଆଉ ଦେଖିବା ଭଗବାନଙ୍କର ଡୋରି ଲାଗିଲେ ଯିବୁ ନହେଲେ ନାଇଁ
ଆଉ ସବୁ ବର୍ଷ ଯାଆନ୍ତି ବୋଧେ?
ନାଇଁ ସବୁ ବର୍ଷ ନାଇଁ ଏଇ ବର୍ଷ ଭାବିଛୁ ଯିବୁ ବୋଲି ଯଦି ଭଗବାନ ଙ୍କର ଡୋରି ଲାଗିଲା ଯିବୁ ନହେଲେ ନାହିଁ ଘରେ ରହିଲୁ। ଆଉ ଆପଣ କୁଆଡେ ଯିବେ?
ହଁ ଭାବିଛୁ ତ ଦେଖା ଯାଉ କଣ ହଉଛି ଭଗବାନ ନଉଛନ୍ତି କି ନାଇଁ ଆମକୁ ତାଙ୍କ ପାଖକୁ
ଆଜ୍ଞା।
ଆଉ ତାପରେ ଦୁର୍ଗା ପୂଜା କଣ? ଯୋଜନା ଅଛି ଦୁର୍ଗା ପୂଜା ପାଇଁ ଆପଣଙ୍କର
ଦୁର୍ଗା ପୂଜା ରେ ଆମର ଏଇ ଗାଁ ରେ ଭଲ କି ଦୁର୍ଗା ପୂଜା ହୁଏ। ଆମେ ସେଇଠି ପାଳୁ ନୂଆ ଡ୍ରେସ ପିନ୍ଧୁ ଏମିତି ସବୁ ଆମର ଚାଲେ ଆଉ ଆଉ ପିଠା ପଣା ହୁଏ।
ଖଣ୍ଡାୟତ ମାନଙ୍କର ତ ଏଇଟା ହଉଛି ବିଶେଷ ପୂଜା ବୋଲି କୁହାଯାଏ। ଖଣ୍ଡା ପଣ୍ଡା ପୂଜା ହୁଏନା ଆପଣଙ୍କର ନା ହୁଏନି?
ଆଜ୍ଞା ଆଜ୍ଞା ଆମର ଖଣ୍ଡା ପୂଜା ହୁଏ।
ନୂତନ ପୋଷାକ ପିନ୍ଧନ୍ତି ନାଇଁ?
ଆଜ୍ଞା।
ସମସ୍ତଙ୍କର ନା ଖାଲି ଆପଣଙ୍କର ହୁଏ?
ଆମର ହୁଏ ଆମ ଘର ପାଖରେ ଯେଉଁମାନେ ଆମର ଖଣ୍ଡାୟତ ଅଛନ୍ତି ତାଙ୍କର ହୁଏ।
ହଁ ହଁ ଆଉ ଦୁର୍ଗାଷ୍ଟମୀ ପୂଜା କରନ୍ତି?
ଆଜ୍ଞା।
ଦୁର୍ଗା ପୂଜା।
ନାଇଁ ମା କରନ୍ତି ମୁଁ କରେନି।
ଏଇଟା ତ ମୁଖ୍ୟତଃ ଆଶ୍ୱିନ ମାସର ପଡେ।
ଆଜ୍ଞା।
ହିନ୍ଦୁ ମାନଙ୍କର ଏଇଟା ବଡ ପର୍ବ ବୋଲି କୁହାଯାଏ।
ଆଜ୍ଞା ଦୁର୍ଗା ପୂଜା ଆମର ବଡ ପର୍ବ।
ଆଜ୍ଞା ସମ ସବୁ ଅନ୍ୟାୟ ଉପରେ ନ୍ୟାୟ ମନ୍ଦ ଉପରେ ଏ ଭଲର ବିଜୟୀ ହୁଏ ବୋଲିକି କୁହାଯାଏ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର ରଜ ଅଷ୍ଟମୀ ଏଗୁଡା ସବୁ କେମିତି ସେଲିବ୍ରେଟ କରନ୍ତି?
ହଁ ଭଲ ବହୁତ୍ ଭଲ ଭାବରେ ଏଁ କଣ କହିଲେ ପାଳନ କରନ୍ତି ଆଉ।
ଆଜ୍ଞା।
ଆଉ ଆପଣଙ୍କର ଯୋଉ ଦୁର୍ଗା ପୂଜା ଦେଖିବାକୁ ଯାଆନ୍ତି ସେ ଯୋଉ ପେଣ୍ଡାଲ ଦେଖନ୍ତି ନା ଦେଖନ୍ତିନି?
ଆଜ୍ଞା।
ପେଣ୍ଡାଲ ଯୋଉ ହୁଏ।
କୋଉଥିରେ?
ଦୁର୍ଗା ପୂଜାରେ।
ପେଣ୍ଡାଲ ମାନେ କୋଉଥିପାଇଁ ନାଚ ଗୀତ ପାଇଁ?
ହଁ ନାଚ ଗୀତ ପାଇଁ।
ଆମର ଯୋଉ ଓଡ଼ିଶୀ ଭଜନ ସଙ୍ଗୀତ ଏଇ ସବୁ କଥା କହୁଛନ୍ତି ତ?
ଆଜ୍ଞା ଆଜ୍ଞା।
ଆଜ୍ଞା ଆମର ବହୁତ୍ ବଢିଆ ସେ ହୁଏ। ଆମର ଗାଁ ପିଲାମାନେ ସବୁଥିରେ ଭାଗ ନେଇଥାନ୍ତି। ଭଲସେ ସବୁ କରନ୍ତି।
ଇଏ ଯୋଉ ଷଷ୍ଠୀ ରୁ ପୁରା ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ପୁରା ପାଳନ ହୁଏ। ଜାଣିଛନ୍ତି ନା।
ଆଜ୍ଞା ଆମର ସବୁ ଆମର ଘରେ ଏଇଠି ଗାଁ ରେ ହୁଏ ଆମେ ସବୁ ଜାଣିଛୁ।
ଆଉ ମହିଷା ଶ୍ୱଶୁର ର୍ମଦ୍ରୀନି ଚଣ୍ଡିପାଠ ମଧ୍ୟ ହୁଏ।
ଆଜ୍ଞା।
ଆଉ ଆପଣ ଏକା ଯାଆନ୍ତି ନା ବନ୍ଧୁ ମାନଙ୍କ ସହିତ ଯାଆନ୍ତି?
କୋଉଠି କି ପୂଜା ଦେଖିବା ପାଇଁ। ଆମର ସମସ୍ତେ ଯାଉ ସମସ୍ତେ ଗଲେ ଯୋଉ ଭଲ ଲାଗେ ମଜା ଲାଗେ। ଆଉ ଏକା ଗଲେ କଣ ଭଲ ଲାଗିବ ସମସ୍ତେ ମିଶିକି ଯାଉ।
ହଁ ମାଆଙ୍କୁ ବିଦାୟ ଦେଲା ବେଳେ ବହୁତ କଷ୍ଟ ହେଇଥାଏ ନାଇଁ।
ଆଜ୍ଞା ବହୁତ ଦୁଃଖ ସେଇଟା ବହୁତ ଦୁଃଖ।
ହଁ କାରଣ ମୂର୍ତ୍ତି ବିସର୍ଜନ କରାଯାଏ ଦଶମୀ ଦିନ ରାବଣ ପ ଏ ରାବଣ ପୋଡି ଆପଣ ଦେଖନ୍ତି ନା ନାଇଁ କିି?
ଆଜ୍ଞା ଆଜ୍ଞା ରାବଣ ପୋଡି କରନ୍ତି ଗାଁ ରେ ତ ଅ କରନ୍ତି ଆଉ ଆମ ପାଖ ଗାଁ ରେ ବି କରନ୍ତି ଆମେ ଦେଖିବାକୁ ଯାଉ। ରାବଣ କୁ ଅ ହଁ ନିଆଁ ଲଗେଇକି ସବୁ କରନ୍ତି।
ସେ ଯୋଉ ଆଲୋକ ଶବ୍ଦ ଯୋଉ ହୁଏ
ଆଜ୍ଞା।
ଲୋକମାନେ ବହୁତ ଖୁସି ହୁଅନ୍ତି ଦେଖିବା ପାଇଁ।
ଆଜ୍ଞା ଶାବଣ ବଧ ହୁଏ ଆଉ ହଁ।
ଗ୍ରାମାଞ୍ଚଳ ହଉ କି ସହରାଞ୍ଚଳ ହଉ ସବୁଆଡେ ହୋଇଥାଏ। ଆଜ୍ଞା।
ଆଉ ଆପଣଙ୍କର କଣ ବାତ୍ୟା ଫତ୍ୟା ପାଇଁ କିଛି ଜାଣିଛନ୍ତି ଆମର ଆଗାମୀ ଦିନରେ ବାତ୍ୟା ହବାର ଅଛି।
ଭୂମି କମ୍ପ ହେବାର ଥିଲା ନା କଣ।
ଭୂମିକମ୍ପ ଆଉ ଭୂମିକମ୍ପକୁ ନେଇକି କଣ ଟିକେ କହିବେ।
ଏପର୍ଯ୍ୟନ୍ତ ତ ସଚେତନ ଆମେ ହେଇପାରିଲାନି ଭୂମିକମ୍ପ କେତେବେଳେ ହବ ଆମ ଦେଶ ଯେତେ ଆଗକୁ ଗଲେ ମଧ୍ୟ ଆମେ ଜାଣିପାରୁନି ଭୂମିକଣ୍ଡ ଭୂମି କମ୍ପ କେତେବେଳେ ହବ ତିନି ନମ୍ବର ଜୋନ ରେ ଷୋଳଟି ଜିଲ୍ଲା ଅଛି।
ଆଜ୍ଞା।
ଆଉ ସେ ସବୁ ବିଷୟରେ ତ ଆମେ ଏପର୍ଯ୍ୟନ୍ତ ବି ଜାଣିପାରୁୁନ୍।
ଆଜ୍ଞା। ଆଉ ଆଉ କିଛି ବି ନେଇକି କୁହନ୍ତୁ?
ହଁ।
ନାଇଁ ମୁଁ ଖବର କାଗଜରେ ପଢିଥିଲି ଆମର ବାତ୍ୟା ହବାର ଅଛି। ଆପଣ ସେଥିପାଇଁ କଣ ଟିକିଏ କହିବାେ ଆମ ସରକାର କଣ ଯୋଗେଇଛନ୍ତି ଆମକୁ ବାତ୍ୟା ହେଲେ କଣ କରିବାକୁ ଆମେ ସରକାର ଆଗରୁ ସବୁ ଯୋଗାଉଥିଲେ ଏବେ ଏ ସବୁ ସୁବିଧା ଦେବେ ନା ଦେବେନି ଆପଣଙ୍କୁ କଣ ଲାଗୁଛି?
ତାଙ୍କ ବିଷୟରେ ତ ଆମେ କହିପାରିବନି ଆମ ନିଜ ସୁବିଧା ଆମେ ନିଜେ କରିବା ଦରକାର।
ଆଜ୍ଞା।
ଆଉ ମାନେ ବନ୍ୟା ବା ବାତ୍ୟାରୁ ଆମେ ରକ୍ଷା ପାଇବା ପାଇଁ ନିହାତି ଖାଦ୍ୟ ଘରେ ସଞ୍ଚୟ କରିକି ରଖିବା ପ୍ରଥମେ
ଆଜ୍ଞା।
ଆଉ ବା ବତ୍ୟା ଆଉ ବନ୍ୟା ଟା କଣ କେତେ କେତେବେଳେ ହବ କେତେବେଳେ ଅଧିକ କେତେବେଳେ କମ୍। ସେ ସବୁ ଜଣା ନାହିଁ ସେଇ ଅନୁସାରେ ଆମେ ଖାଦ୍ୟ ରଖିବା ଆଉ ବିଦ୍ୟାଳୟ ହେରିକା ସବୁ ବନ୍ଦ ଥାଏ ପିଲାମାନେ ଘରେ ରହିବେ ବାହାରକୁ ନ ଛାଡିବା ପିଲାମାନେ ଘର ଭିତରେ ରହିବା ନିହାତି ଆବଶ୍ୟକ ଆଜ୍ଞା।
ଆପଣଙ୍କର ଗାଈ ଅଛନ୍ତି?
ହଁ ହଁ ଆମର ଦିଟା ଗାଈ ଅଛନ୍ତି।
ଗାଈ ଆଉ କ୍ଷୀର ଫିର ଦଉଛନ୍ତି?
ହଁ କ୍ଷୀର ଦଉଛନ୍ତି ମା ତା ଦେରୁ ଛେନା ଘିଅ ଲହୁଣୀ ଏସବୁ ପ୍ରସ୍ତୁତ କରନ୍ତି।
ଆଜ୍ଞା।
ଆଉ ଏସବୁ ଦେଶୀ ଆଜ୍ଞା
ବିକ୍ରି କରନ୍ତି।
ହଁ। ଆଉ ତାପରେ କଣ କହିଲେ ଆମର ସେ ଗୋବରରୁ ମଧ୍ୟ ଘଷି ଗୁଣ୍ଡା ଏସବୁ ମଧ୍ୟ ପ୍ରସ୍ତୁତ ହୋଇଥାଏ।
ଆଜ୍ଞା।
ଏ ସବୁ ମା ବନାନ୍ତି ରଖନ୍ତି ଜାଳେଣୀ ପାଇଁ।
ଆଜ୍ଞା।
ଆଉ ଆପଣଙ୍କ ଘରେ ଅଛନ୍ତି ଗାଈ?
ଆମର ଅଛନ୍ତି ଆମର ଅ ଦୁଇଟା ଗାଈ ଅଛନ୍ତି ଆମର ବି ସେମିତି ଘଷି ଗୋବରରୁ ଘଷି କରାଯାଏ ଗୁଣ୍ଡ କରାଯାଏ। ଆଉ ଛେନା ଦହି, ଘିଅ ଏଗୁଡା ସବୁ ବନାନ୍ତି ମା।
ଆଉ ଆପଣ କେବେ କୋରୁଅ ଖାଇଛନ୍ତି କୋରୁଅ ଯୋଉ ଯେତେବେଳେ
ଘିଅ କୋରୁଅ ଆଜ୍ଞା ଆଜ୍ଞା ଖାଇଛି ଭଲ ଲାଗେ।
ମୁଢି ମୁଢିରେ ପକେଇକି ଖାଆନ୍ତି ନା କଣ? ହଁ ସେଇଟା ବହୁତ ବଢିଆ ଲାଗେ।
ଆଜ୍ଞା।
ଆଉ କେବେ ଆମ ଘର ଆଡେ ଆସ ବୁଲିଯିବେ? ଆମ ଗାଈ ଅଛନ୍ତି ଟିକେ ଦେଖିକି ଯିବେ?
ଆଜ୍ଞା। ଆମର ଆଉ ଦୁଇଟା ଗାଈ ଦରକାର ଥିଲା ଆପଣଙ୍କର ଯଦି ହବ କହିବେ ଆମେ ନବୁ।
ଗାଈ ତ ଆମର ଦିଟା ଅଛନ୍ତି ଯଦି କହିବେ ଆପଣଙ୍କ ପାଇଁ ମୁଁ ନହେଲେ ବୁଝିଦେବି ଆଉ।
ହଁ ବୁଝିଲେ ଟିକେ ଭଲ ହୁଅନ୍ତା କାରଣ ଘର ଚଳିବା ପାଇଁ ଟିକେ ଅସୁବିଧା ହଉଛି। ଗାଈ ଟିକେ ରଖିଲେ ସୁବିଧା ହୁଅନ୍ତା କ୍ଷୀର ଫିର ବିକ୍ରୟ କଲେ।
ଆଜ୍ଞା ଆଜ୍ଞା ହଁ ମୁଁ ନିହାତି ବୁଝିକି ଆପଣଙ୍କୁ ଜଣାଇବି ବୁଝିଲି ନା।
ଆଜ୍ଞା ଆଉ ଆପଣ ଘରେ କଣ ଏବେ କଣ କରୁଛନ୍ତି?
ଏଇ ମୁଁ ପିଲାଙ୍କୁ ଟିକେ ପାଠ ଫାଠ ପଢଉଛି ଆଉ କଣ କରିବି।
ଆଜ୍ଞା ଆଉ ବାପା କଣ କରନ୍ତି?
ଆଜ୍ଞା।
ବାପା ଆପଣଙ୍କର ବାପା କଣ କରନ୍ତି?
ମୋ ବାବା ଚାଷ କରନ୍ତି ଆଉ କଣ କରିବେ।
ଆଜ୍ଞା।
ଆପଣଙ୍କ ଘରେ କଣ କରନ୍ତି ଆପଣଙ୍କ ବାବା?
ମୋ ବାବା ବି ଚାଷ କରନ୍ତି।
କଣ କହିଲେ?
ମୋ ବାବା ବି ଚାଷ କରନ୍ତି।
ହଁ ନିହାତି ଭାବରେ ଚାଷ ନ କଲେ ଆମକୁ ଖାଦ୍ୟ କୋଉଠୁ ମିଳିବ।
ଆଜ୍ଞା ଚାଷ ତ ଆମର ମୁଖ୍ୟ ଆଉ। ଆପଣଙ୍କ ଆଡେ କଣ ଭଲ ଚାଷ ହୁଏ?
ଆମ ଆଡେ କଣ କହିଲେ ଧାନ ଚାଷ ହୁଏ ମୁଗ ଚାଷ
ବିରି ହୁଏ।
ଆଜ୍ଞା।
ଆପଣଙ୍କ ଆଡେ କଣ ହୁଏ?
ଆମର ଧାନ, ବିରି, ମୁଗ, ମୁଗ ଆମର ବେଶୀ ଧାନ ହୁଏ। ଆମର ବେଶୀ ଆଉ ପ୍ରଧାନ ପ୍ରଧାନ ଆମର ଧାନ।
ଆଜ୍ଞା।
ଆଜ୍ଞା
ଆଉ ଆପଣଙ୍କର ତ ଧାନରୁ ଚାଉଳ ମିଳିଯାଉଥିବ ଖାଦ୍ୟ ହଁ ଖାଉଥିବେ ଆଉ କାହିଁକି?
ଆଜ୍ଞା।
ମୁଁ କହିଲ ଅରୁଆ ଉଷୁନା ଚାଉଳ ଆରାମ ସେ